ଆଜ୍ଞା ମାଡାମ ନମସ୍କାର ଆଜ୍ଞା
କେମିତି ଅଛୁ ଭଲ ଅ ଭଲ ଅଛୁ? ଆଉ ତୁ ପହରଦିନକୁ ଆଉ ପହରଦିନ ମୁଁ ଭଲ ଅଛି ତୁ ପହରଦିନକୁ କୁଆଡେ କୁଆଡେ ବୁଲିବାକୁ ଯାଇଥିଲୁ ପା
ମାଡାମ ମୁଜିୟମ ଯାଇଥିଲୁ ପହରଦିନ ମ୍ୟୁଜିୟମ ଯାଇଥିଲୁ ଲିଙ୍ଗ ଲିଙ୍ଗରାଜ ଆଉ ନନ୍ଦନ କାନନ
କେତେବେଳେ କେତେବେଳେ ଗଲ ଆଉ କେତେବେଳେ ଆସିଲ?
ମାଡାମ ଗଲୁ ଏଇ ଦଶଟା ଦଶଟା ହଁ ଦଶଟା ପାଖାପାଖି ଗଲୁ। ଆସିଲୁ ପାଞ୍ଚଟା ପାଞ୍ଚ ହେଇଗଲା।
ଫାଷ୍ଟ କଣ ନନ୍ଦନ
ନା ନାଇଁ ଲିଙ୍ଗରାଜ ଯାଇ ଥିଲୁ। ତାପରେ ମ୍ୟୁଜିୟମ ଗଲୁ ଆଜ୍ଞା ଆଜ୍ଞା ତାପରେ ମ୍ୟୁଜିୟମ ଗଲୁ ତାପରେ ଆଜ୍ଞା
କେତେ ଜଣ ଯାଇଥିଲ ସାଙ୍ଗ ହେଇକିରି
ଆମେ ପାଞ୍ଚ ଜଣ ପାଞ୍ଚ ଜଣ ଯାଇଥିଲୁ।
ତୁ ଆଉ ତୋସ୍ଵାମୀ ଆଉ କିଏ କିଏ ଛୁଆ ଭାଇ ମାନେ
ମୋ ମୋ ଭାଇ ମାନେ ତିନି ଜଣ ଭାଇ ଯାଇଥିଲେ।
ଭାଇ ମିଶିକି ଯାଇଥିଲୁ କୋଉ କାର୍ ରେ ନା ଇଏରେ
ତ ସେମାନେ ଆ ଯାଇଥିଲୁ ନା କାର୍ ରେ ଯାଇଥିଲୁ।
ଆ କାର ଯାଇଥିଲ ଏଇ ଯୋଉ ବାପା ଏବେ ଯୋଉ ନୂଆ କାର କିଣିଛନ୍ତି ବାପା ଯୋଉ ହଁ ହଁ ହଁ ବାପା କୋଉ କାର କିଣିଛନ୍ତି।
ମ୍ୟାଡାାମ ନାଇଁ ବାବା ନାଇଁ ବାବାଙ୍କ ରେ ନୁହଁ। ଆମର ତ କିଣା ହେଇଛି ସୁଜୁକିର ବିଷ୍ଣୁ।
ହଁ ହଁ।
ନାଇଁ ଆମେ ଯାଇଥିଲୁ। ଅ ଭାଇ ଜଣେ ଯାଇଥିଲେ ତ। ସେ ନେଇକି ଯାଇଥିଲେ ତ ତାଙ୍କ ସ ସାଙ୍ଗରେ ଯାଇଥିଲୁ। ବାବାଙ୍କ ଗାଡି ଭଡା ଦିଆଯାଏ। ମାନେ ବ
ଓ ଓ ଭଡା ଲାଗିଛି ହଁ ବୁଝିପାରିଲି ହଁ।
ତ ସେଥିପାଇଁ ଭାଇ। ଜଣେ ଯାଇ ଥିଲେ ସେ ଆମ ସାଙ୍ଗରେ ସେ କହିଲେ ମୁଁ ଛାଡ଼ିଦେଇକି ସେଇ ମାନେ। ସେ ପାଖାପାଖି ଯାଇଥିଲେ ତ। ଆମକୁ ଛାଡି ଦେଇଥିଲେ ଆମ ବୁଲାବୁଲି କରି ତାଙ୍କୁ କଲ୍ କରିଦେଇଥିଲୁ।
ଓହୋ ତାପରେ ପୁଣି ମ୍ୟୁଜିୟମ କେମିତି ଆସିଲ।
ସିଏ ଆସିଲେ ସିଏ ହିଁ କହିଲେ ଆମେ କହିଲୁ ଆମେ ନିଜେ ଯିବୁ ଭାରି। ସେ କହିଲ ନାଇଁ ମୁଁ ବି ଯିବି ଆଉ ସିଏ ତ ତାଙ୍କର ଆଡ଼େ କାମ। ଥିଲା ସେ ସିଆଡ଼ୁ ଆସିକି ଆମକୁ ଆଉ ନେଇକି ସେଇଠୁ ବୁଲେଇକି ଆଣିକି ଆସିଥିଲେ ଘରକୁ ଆଉ।
ମ୍ୟୁଜିୟମ୍ ଯୋଉ ଏ ପଠାଣି ସାମନ୍ତ ମ୍ୟୁଜିୟମ୍।
ଆଜ୍ଞା ଆଜ୍ଞା ନାଇଁ ନାଇଁ ନାଇଁ ସେଇଟା ନୁହଁ ତ ମ୍ୟାଡାମ୍ ଖାଲି ସବୁ ମଲା ମାନେ। ନନ୍ଦନକାନନ ଯେମିତି ସେଇଟା ସେମିତି ମଲା ପ ଖିର ପଶୁ ଏଇଗୁଡ଼ା ସବୁ ଅଛନ୍ତି।
ସେଇଟା ତ କହୁଛି ସେ ମ୍ୟୁଜିୟମ୍ ରେ ଦିଟା ପାର୍ଟ ଅଛି। ଗୋଟେ ପାର୍ଟ ହେଲା କଣ ନା ତମେ ଭିତରକୁ ପଶିବ। ଆଉ ଯେମିତି କି ଆମର ଯେନ୍ତି ଆଗରୁ ଯୋଉ ଜୀବଜନ୍ତୁ ଥିଲେ ଆଉ ଯୋଉଟା ଏବେ ବିଲୁ ବିଲୁପ୍ତ ହୋଇଗଲେଣି ଏ ଆଉ ଦେଖା ଯାଉନାହାଁନ୍ତି। ସେ ମ୍ୟୁଜିୟମ୍ ରେ ତମେ ତାହାକୁ ଦେଖିବାକୁ। ପାଇବ। ସେଇ ଯୋଉ। ସେଟାପା ଦେଖି ସାରିବ ସେଇଟା ଦେଖିକି ଆସି ସାରିଲା ପରେ ବାହାରେ ଆଉ ଗୋଟେ ଟିକେଟ୍ କରିବ।
ନାଇଁ ମ୍ୟାଡାମ୍ ଏପ୍ ଏପ ହୁଁ ଯେ ମ୍ୟୁଜିୟମ୍ ରେ ଫ୍ରି ହେଇଯାଇଛି ଚି
ଏବେ ଫିଫ୍ଟି ହେଇଯାଇଛି
ହଁ ମ୍ୟୁଜିୟମ୍ର ପୁରା ଫ୍ରି ହେଇଯାଇଛି କେବଳ ପ୍ଲାନେଟୋରିୟମ୍ ରେ ଖାଲି ଟିକେଟ୍ କାଟିକି ଯିବୁ କିନ୍ତୁ ମ୍ୟୁଜିୟମ୍ ପୁରା ଫ୍ରୀ ଯିଏ ବି ଗଲା ଦେଖିକି
ଦେଖିକି ଆସିବ ତାପରେ ସେଇ ଯୋଉ ସେଇ ତ ଜୀବ ଜନ୍ତୁ ପଶୁ ପକ୍ଷୀ ମୁଁ କେତେ ଦେଖିବୁ ଆଉ
ତା ମ୍ୟାଡ଼ାମ୍ ଛୋଟ ପିଲା ନା ସେମାନଙ୍କ ଆଗ୍ରହ ହେଇଗୁଡ଼ା ଦେଖିବା ପାଇଁକା ଆଉ ସେ ଟିକେ ଛୋଟ ପିଲା ବି ନନ୍ଦନକାନନ ନହେଲେ ନାଇଁ ମ୍ୟୁଜିୟମ୍ ଏଗୁଡ଼ା ଦେଖିବାକୁ ତାଙ୍କର ଆଗ୍ରହ ପ୍ରବଳ ତ ସେଥିପାଇଁ ତାଙ୍କୁ ସେମିତିଆ ଜାଗାକୁ ନେଇକି ଗଲୁ ଆଉ।
ହୁଁ ତାପରେ ପୁଣି ଆସିଥିବ ନନ୍ଦନକାନନ ଆଉ ନା।
ଆଜ୍ଞା ସେଇଠୁ ଆସିଲୁ ସେଇଠୁ ଭାରୁ ଭାବିଲୁ ଯିବୁ ଯିବୁନୁ ଭାବିଲୁ ତାପରେ ସେଇଠୁ ହିଁ ଗଲୁ ଆଉ ସେଠି କିଛି ନାଇଁ ଖାଲି ମାନେ କୋଉଠୁ ଆସିଛ ଆଉ ଫୋନ ନମ୍ବର ଆଉ ତମ ନାଁ କେବଳ ସେତିକି ଲେଖା ଲେଖି କରିକି ନେବେ ସେତିକିରେ ତମେ ଦେଖିବ ତ ଆମେ ସେ ଦେଖିଲୁ ଯେମତି ତି ମାନେ ଆଉ ଟିକେ ଦେଖିବାକୁ ଇଛା ହେଲା ନନ୍ଦନକାନନ ଆସିଲୁ।
ହୁଁ ନନ୍ଦନକାନନରେ ପୁରା ଚାଲି ଚାଲି ଦେଖିଲ ନା ସେ ନନ୍ଦନକାନନ ସେ ଯୋଉ ସଫାଡି ବୁକ୍ କରିଥିଲ।
ନାଇଁ ନାଇଁ ମ୍ୟାଡାାମ ଚାଲିକି ଦେଖିଲୁ।
ଚାଲିକି ଦେଖିଲ ସଫାରି ବୁକ୍ କରିଥାନ୍ତ ଭଲ ଲାଗି ଚାନ୍ଦା ସଫାରିରେ ବି ଗଲେ ସଫାରିରେ ଗଲେ ନା କଣ ହୁଏ ନା ତମେ ପାଖାପାଖ ସବୁ ଜୀବଜନ୍ତୁ ଦେଖିପାରିବ। ନନ୍ଦନକାନନ ତ
କିନ୍ତୁ ଆମେ ଚାଲି ଚାଲି ଦେଖିଲୁ ଭଲ ଲାଗିଲା। ସମସ୍ତେ ଆଗ ଯା ଯାଇଥିଲୁ ନା ଚାଲିକି ଦେଖି ଦେଖିଲୁ ଆଉ ଆପଣ କେବେ ଯାଇଛନ୍ତି।
ହଁ ମୁଁ ଯାଇଛି ମୁଁ ଦୁଇ। କେେ ଥର ଯାଇଛି ମଁ ଅଧା ବାଟ। ଯାଏ ଅଧା ବାଟ ମୁଁ ସେ ଯୋଉ ଧଳା ଟାଇଗର ଆଉ ଇଏ ସବୁ ଦେଖିଛି ପୁରା ଗୋଟେ ପାଖରୁ ପୁରା ଭିଡିଓ ବନେଇଛି ଖେଳିବା ଦେଖିଛି ଦି ଚାରି ର ଯାଇକି ଦେଖିଛି ଯେ ମତେ ଏ ତ ଟିକେ ଭଲ ଲାଗେନି। ହଁ। ସେବା ତ ଯାଇଛି ସାଙ୍ଗମାନେ ଯା ତାଙ୍କ ସହିତ ଯାଇଛି ଯାଇକି ଦେଖିଛି ଆଉ ସେ ମୁମେଣ୍ଟ କୁ ଭଲସ ଏନ୍ଜୟ ବି କରିଛି ଗୋଟେ ବର୍ଷ ଏମ୍ ଆର ବର୍ଷ ଆର ବର୍ଷ ନାଇ ନେକ୍ ନେକ କିଏ ଅଛି ପଳୁଛନ୍ତି ଏମିତି ଖରା ନଥିବ। ଏମିତି ଚାରିଟା ବେଳେ ବସିଥିଲୁ ସାଙ୍ଗମାନୋନେ କଥା ହେଲେ ଚାଲୁନ୍ ଯିବା ନନ୍ଦନକାନ। କେତେ ଜଣ କହିଲେ ନାଇଁ ଆମେ ଯିବୁିନି। କେତେ ଜଣ କହି଼ଲେ ଚାଲ ଚାଲ ଯିବା ଭିତରେ ବୁଲାବୁଲି କରିବା ନହେଲେ ପାର୍କରେ ବସିକି ଆସିବା ତାପରେ ଗଲୁ ତାପରେ ଭିତରେ ପୁରା ବୁଲାବୁଲି କରି ହାତୀ ଫାତୀ ସବୁ ଦେଖିଲୁ ଦେଖି ଦାଖି।
ନାଇଁ ମ୍ୟାଡାାମ ମତେ ଯଦି କୋଉ ଜାଗା ଭଲ ଲାଗେ। ମତେ ମାନେ ବୁଲିବାକୁ ବହୁତ ପରିଶ୍ରମ କାରଣ ଏତେ ଜାଗା ଖରାରେ ବୁଲିଲା ବେଳକୁ ହାଲ ଭଲ ଲାଗିବ ନା କିନ୍ତୁ ମତେ ନନ୍ ମୁ ଯେ ମତେ ବି ଯିଏ କହେ ମୁଁ ନାଇଁ ନନ୍ଦନକାନନ ଯିବା।
ନା ନା ନା ଆକ୍ଚୁଆଲି। ନାଇଁ ଠିକ କଥା ଆପଣ କହୁଛନ୍ତି। ନନ୍ଦନକାନନ ଭିତରେ ଏତେ ଗଛ ଅଛି ଆଉ ଏତେ ବଢିଆ ଅଛି ଆଉ ବସିବ। ପାଇଁ ସବୁ ଜାଗାରେ ପ୍ଲେ ପ୍ଲେସ୍ ମାନେ ଅଛି ପାଣି ପିଇବା। ପାଇଁ ଅଛି ବହୁତ ଭଲ ଅଛି ଏମିତି ନାଇଁ କି କି। ଦେଖୁଛୁ ଖରାପ ନାଇଁ।
ନାଇଁ ହୁଁ ନାଇଁ ବୁଲା ବୁଲି ଠିକ। ଇଚ୍ଛା ହଉଛି କିନ୍ତୁ ଟିକେ କଣ କହିଲେ ଚାଲିକି ବୁଲିଲା ବେଳକୁ ହାଲିଆ ଲାଗୁଛି। ମାନେ ଏଇ ଯୋଉ ବ ବେଶୀ। ଗରମ ଦିନେ ହିଁ ବେଶୀ ଲୋକ ଶୀତ ଦିନେ ଗରମ ଦିନେ। ସେ ଲୋକ ଆଉ ବର୍ଷା ଦିନେ ତ କେହି ଯାଇପାରିବେନି ସେଠିକି। ସେ ତ ସେଠି ମତେ ସ
ହୁଁ ବ ବର୍ଷା ଦିନରେ ତ ତାଙ୍କର ଗୋଟେ ସ୍ମେଲ୍ ବି ଆସିବ ଏଇଥି ରେ ଆଉ ଦୁଇରେ କଣ କି ବର୍ଷା ଦିନ। କଣ ଓଦା ହେଇକି କଣ ଲୋକ ତଥାପି ଆଗ ତ ନନ୍ଦନକାନରେ ଲୋକମାନେ ଆସୁ କମ୍ ଆସୁଥିଲେ ଏ ଏବେ ଏବେ ତ ଭ ସରକାର ଏତେ ବଢିଆ ସୁନ୍ଦର କରିଦେଲେଣି ପର୍ଯ୍ୟଟଳି କରିଦେଲେଣି ଏତେ ସୁବିଧା କରିଦେଲେଣି ଯେ। ଏବେ ପୁରା ଲୋକ ଏ ନ୍ତି ଆସୁଛନ୍ତି ଶୀତ ଦିନ ତ ପି ପିକିନିକ୍ ଟାଇମ୍ ରେ ସେ ଯୋଉ ଚାରି ମାସ ହେଲା ଯୋଉ ସେ ସେପ୍ଟେମ୍ବରଠାରୁ ଅକ୍ଟ ହଁ ସେପ୍ଟେମ୍ବର। ଠାରୁ ଅନୱାର୍ଡଶ୍ ପୁରା ତମେ ପୁରା ଜାନୁଆରୀ ପର୍ଯ୍ୟନ୍ତ ଜାନୁଆରୀ ଫେବୃଆାରୀ ପର୍ଯ୍ୟନ୍ତ ପୁରା ଲୋକ ଦେଖିବ ଏତେ ପ୍ୟାକ ଥିବେ ଯେ ବିଲିଭ୍ କରିପାରିବନି।
ଟେନସନ୍ ମାନେ ଲାଇନରେ ଠିଆ ହୁଅ ଘଣ୍ଟେ ଠିଆ ହେଇ ହେଇ ଟି
ହୁଁ ଲୋକ ଏବେ ବି ବହୁତ ଆସିକି ଦେଖୁ ଆଉ ଆଉ ଗୋଟେ ଜିନିଷ କଲେ ଆଉ ଆଉ ଗୋଟେ ଜିନିଷ କଲେ ଭଲ ହୁଅନ୍ତା। ଯଦି ସେ ପାଖାପାଖି ଯଦି କିଛି ୱାଟର ପାର୍କ। କରିଦିଅନ୍ତା ବେଲେ ବି ଆଉ ଟିକେ ଭଲ ହୁଅନ୍ତା ନା। କିଛି ନ ହେଲେ ବି ୱାଟର ପାର୍କ ଯିବେ ଗାଧେଇବା ପାଇଁ।
ସ୍କୁଲ୍ ପିଲା ସମସ୍ତେ ନନ୍ଦନକାନନ। ମାନେ ସବୁ ସୁ ସ୍କୁଲ ପିଲା। ଆଉ ମାନେ। ଭଲ ମାନେ କଣ ପଶୁପକ୍ଷୀ ଦେଖିବା ଯାଗା ଆଉ କିଛି ମାନେ ଭଲ ଜାଗା ନା। ତ ସବୁ ସ୍କୁଲ୍ ପିଲା ସବୁ ଯାକ ସେଇଠି ମାନେ ଟିକେଟ୍ କଲା ବେଳକୁ ବହୁତ ଟାଇମ ଲାଗୁଛି ଏବେ ବି ହଉ ଏ ଖରା ଦିନ ଏତେ ଖରା ହଉଛି ନା କେ କେତେ ଲୋକ ପୁରା ଲାଇନି ଲାଗିଚନ୍ତି।
ହୁଁ ଯୋଉ ହବ କାହିଁକି ନା ଛୁଆ ମାନଙ୍କ ପାଇଁ ଗୋଟେ ଯୋଉଟା ବହିରେ ପଢା ହଉଛି ଆଉ ସେଟା ରିଏଲରେ ଦେଖିବା ଭିତରେ ବହୁତ ଅନ୍
ହଁ କିନ୍ତୁ ମ୍ୟାଡ଼ାମ ଜାଣିଛନ୍ତି ମାନେ ଆଗ ଅପେ କ୍ଷା ଏବେ ପୁରା ପଶୁ ପକ୍ଷୀ ପୁରା କମି କମି ଗଲେଣି।
ହଁ ଧୀରେ ଧୀରେ। ଧୀରେ ଧୀରେ ନା ଧୀରେ ଧୀରେ କଣ ହଉଛି ନା। ଆମ ସୋସାଇଟିର ବି ଯୋଉଟା ଆମ ସୋ ସେଇଠି ବି ଧୀରେ ଧୀରେ ଇଏ ବିଷାକ୍ତ ହେଇ ଆସୁଛି ତାପରେ ତାଙ୍କୁ ଯୋଉ ପରିବେଶ ଦରକାର ତାଙ୍କୁ ଗଛଲତା ଅଧିକା ଦରକାର ତାଙ୍କୁ
ସେଗୁଡା ତ ଆଉ ନାହିଁ।
ହୁଁ ସେ ସବୁ ଜିନିଷ ଆଉ ନାହିଁ ନା। ହଁ।
ତାପରେ ଆମେ ହୁଁ ତାପରେ ଆମେ କିଛି ଗୋଟେ ତିଆରି କରିବାକୁ ହେଲେ ଆମେ ତାକୁ କାଟି ଦଉଛେ। ଜଙ୍ଗଲ ବି ତାକୁ କାଟିକି ସଫା କରିଦଉଚେ ସେ
ହଁ।
ସଫା କରିଦଉଚେ ଆଉ। ମାନେ ଗଛ ଛାଡ ଆଉ ତା ହୁଁ ସେ ସେ ଆଉ ବେଶୀ କିଛି ନାହାନ୍ତି ଆଉ କମ କମ ଏମିତି ଅଳ୍ପ ମାନେ ବାଘ ଆଗରୁ ଦେଖିବାକୁ ତିନି ଚାରିଟା ଗୋଟେ ଜାଗାରେ ତିନି ଚାରିଟା ବାଘ ଥାଆନ୍ତି। କି ଗୋଟେ ଗୋଟେ ବାଘ ଥାଏ। ସବୁ ଲେଖା ହେଇଥାଏ। ତା ପିଲା ମାନେ କିଛି। ବି ନାହାନ୍ତି ଏମିତି କୋଉ ଜାଗାରେ ଗୋଟେ ବାଘ ଥିଲେ। କୋଉ ଜାଗାରେ ନାହାନ୍ତି। କି କୋଉ ଜାଗାରେ ଖରା ଦିନେ ଭି ଭିତରେ ରହୁଛନ୍ତି ଏମିତି କହିହଉନି କିନ୍ତୁ ପ୍ରାୟ ଜାଗାରେ ଆଉ ନାହାନ୍ତି। ସାପ ଗୁଡାକ ବି ଏମିତି ବହୁତ ଥିଲେ। ସେ ସାପ ବି ଆଉ ନାହାନ୍ତି।
ଧୀରେ ଧୀରେ ମରି ଯାଉଛନ୍ତି ଧୀରେ। ଧୀରେ ସେ ଆଟମୋସ୍ଫିୟର ସହିତ ତାଙ୍କର ସେମାନେ ବି ତ ଆମେ ଯେମିତି ପରିବେଶକୁୁ ନେଇକିରି ଆମେ ବି ଗଢା ତ ସେମାନେ ବି ଆମ। ପରିବେଶକୁ ନେଇକି ସେମ୍ ସେଗଡା। ଆଉ ତାଙ୍କ ସହିତ ଯଦି ଆମେ ମାନେ ମାନେ। ବେଶ ଛେଡ଼ଖାନୀ ଯଦି। କରିବ ତ ଦେନ ତାଙ୍କର ପରିସ୍ଥିତି କଣ ହବ ମତେ ଗୋଟେ କଥା କୁହ। ମୁଁ ଜଣ ଗୋଟେ ଜୀବଜନ୍ତୁ ସହିତ ମୋ ସହିତ ଜଣେ ଯଦି ଛେଡଖାନୀ କରିବ କି ଜଣେ ମୋ ସହିତ ଯଦି କିଛି ଗୋଟେ ଇଏ କରିବ ତ ମୁଁ ଏ ସମାଜରେ ମୋ ପାଇଁ ବଞ୍ଚ
ହଁ। ତାପରେ ଆମକୁ ଯେମିତି ରହିବାକୁ ଘର। ଖାଇବାକୁ ଖାଦ୍ୟ ଦରକାର ତାଙ୍କୁ ବି ସେମିତି ଦରକାର।
ହୁଁ ଦରକାର ନା ତାପରେ ଏବେ ଦେଖ ଯେତିକି ଗରମ ହଉଛି ସେମାନେ ଆମ ଗରମ ହଉଛ। ମଣିଷ ସହି ପାରୁନି ଗରମ। ସେମାନେ ସେ ଗରମକୁ ସୋଇପାରୁଥିବ ଆପଣ ଭାବିଲେ।
ନା ମ୍ୟାଡାମ ଆଉ ଗୋଟେ କଥା ଜାଣିଛନ୍ତି ମ୍ୟୁଜିଆମ୍ ରେ। ଯଉ ସାପ ଗୁଡାକ ପ୍ରାୟ ଆଉ ସାପ ବି ଆଉ ନାହାନ୍ତି। ଆଉ ସାପ ମାତ୍ର କମ୍ ସପୋଜ ସାପ ଗୁଡାକୁ ବି ତାକୁ ଟେକିକି କରି ନେଇଯାଇ।
ହଁ ସେ ସେ ମ୍ୟୁଜିୟମ ଭିତରେ ତ ଯୋଉ ସାପ ଥାନ୍ତି ସେ ଜାର ଭିତରେ ପାଣିରେ ବଲେ ଗୋଟେ ଲିକୁଇଡରେ
ହଁ ଲିକୁଇଡ ରେ ତାଙ୍କୁ ଲିକୁଇଡ ରେ ବୁଡେଇକି ରଖ ଥାନ୍ତେ ଯେ ସେଇ ସାପ ବି ଅନା ଆମେ ଆଉଥରେ ଯାଇଥିଲୁ। ବହୁତ ଗୁଡାଏ ସାପ ଦେଖିଥିଲୁ। କିନ୍ତୁ ଏଥରକ ସାପ ଟୋଟାଲି ଆଉ ନାହାନ୍ତି ମାତ୍ର ଖାଲି ନାଗ ସାପ ଏମିତି ଆଉ ଗୋଟେ କୋଉ ସାପ ଏମିତି ହେଇକି ତିନି ଚାରିଟା ସାପ ଅଛନ୍ତି ନା ଆଉ କିଛି ସାପ ନାହାନ୍ତି। ସବୁ ସାପ ଗୁଡାକ ଆଜ୍ଞା
ଧୀରେ ଧୀରେ ସେ ସବୁ ଜିନିଷ ବିଲୁପ୍ତ ହେଲାଣି ଆଉ ହଉ ମୁଁ ଆଉ ଟିକେ ଆଉ ଗୋଟେ ଇଏ କରିକି କରୁଛି ଆପଣଙ୍କୁ ଆଉ ହେଲା ଆପଣ ଇଏ ଥିବେ ଆଉ ହେଲା ଅନ୍ କରିକି ଥିବେ।